ହ୍ୟାଲୋ । ଆପଣ କାଡେ କଣ କରୁଥିଲେ କି ଏଇନା ନା ବସିଥିଲେ ଆ ଆପଣଙ୍କ କାଡେ ରଜ କେମିତି କଣ ହେଲା?
ରଜରେ ତ ଆମର ବହୁତ ଭଲସେ ହୁଏ, ଆମର ଫାଷ୍ଟ ଇରେ ସବୁ ଛୋଟ ଛୋଟ ପିଲାମାନାନଙ୍କର ନାଚ ଗୀତ ମ୍ୟୁଜିକ ଚେୟାର ଆଉ ବିଭିନ୍ନ ପ୍ରକାର କମ୍ପିଟିସନ ସବୁ ହୁଏ। ସେଇଥିରେ ସବୁ ପିଲାମାନେ ଭାଗ ନିଅନ୍ତି ଯୋଉମାନେ ବି ଫାଷ୍ଟ ସେକେଣ୍ଡ ଥଡ ହୁଅନ୍ତି ସେମାନଙ୍କୁ ପ୍ରାଇଜ ଦିଆଯାଏ। ହଁ।
ଆଉ ଆମ ଆମ ଆଡେ ବି ସେମିତି ସବୁ ପ୍ରକାର ରଜ ପାଇଁ ପ୍ରସ୍ତୁତି ହେଇଥିଲା ଆଗରୁ ଗାଁ ର ସବୁ ଝିଅ ମାନେ ପଇସା ମିଶେଇକି ଆଉ ଘରୁ ଘରୁ କିଛି ପଇସା ଆଣିକି ସମସ୍ତେ ଅ ଗ୍ରୁପ କରିକି ସବୁ ରଜ ପାଇଁ ସବୁ ପ୍ରଥମରୁ ପ୍ରସ୍ତୁତି କରିଥିଲେ ତା ପାଇଁ ପ୍ରଥମ ଦିନ ପାଇଁ ସବୁ ରଜ ପାଇଁ ଦୋଳି ହେଇଥିଲା ଦି ତିନି ପ୍ର ତିନି ଚାରି ପ୍ରକାର ର ଦୋଳି ହେଇଥିଲା ସାଧା ଦୋଳିରୁୁ ଦି ତିନିଟା ଦୋଳି ଚକ୍ରି ଦୋଳି ଟାଇପର ଯୋଉ ସେଇଥିରୁ ଗୋଟେ ଆଉ ଲିସାଣିୀ ଦୋଳି ସେଥିରୁ ପଡିଥିଲା। ସବୁ ପ୍ରକାର ଦୋଳି ପଡିଥିଲା ଆଉ ଅ ଦିନ ବେଳା ରାତିରେ ଖାଇବା ପାଇଁ ବି ରୋଷେଇ ହେଇ ଥିଲା ତିନି ଦିନ ଯାକ ଆଉ ସେଇ ସମୟରେ ବି ଘରେ କାହାର ରୋଷେଇ ହୁଏନି ସେଇଠି ସବୁ ଆମର ରୋଷେଇ ହୁଏ, ଆଉ ସେଇଠି ସମସ୍ତେ ଖାଆନ୍ତି ଆମର ଗୁପଚୁପ ବି ଆସିଥିଲା ଫ୍ରିରେ ସମସ୍ତେ ଖାଇପାରିବେ ଆଉ ସବୁ ଭଲ ଡେକୋ ନେଇଥିଲାସବୁ ବିଭିନ୍ନ ପ୍ରକାରର ହେଇଥିଲା ଡେକୋରେସନ ସମସ୍ତେ ଗାଁ ଲୋକ ସେଠି ଯାଇକି ଦୋଳି ଖେଳିଲେ ଖାଇ ପିଇକି ସବୁ ମନୋରଞ୍ଜନ ସମସ୍ତଙ୍କର ସେଠି ଡ୍ୟାନ୍ସ ହେଇଥିଲା ଗୀତ ଯ ଗାଇ ପାରିବ ନାଟକ ଅଭିନୟ ହେଇଥିଲା ଆଉ ମୁଜିକ ଚେୟାର ପରିକା ଖେଳ କବାଡି ତାପରେ ଆହୁରି କମ୍ପିଟିସନ ବାଟି ଯୋଉ ବାଟି ଚାମଚ ଆହୁରି ମୁଜିକ ଚେୟାର ଯେମିତି ତାପରେ କବାଡି ତ କହିଥିଲି। ଆହୁରି ଆମର ବୋହୁତ ଗୁଡେ କମ୍ପିଟିସନ ଯେମିତି ମେହେନ୍ଦୀ ଲଗେଇବା, ଅଳତା ଲଗେଇବା, ଝୋଟି ମୁରୁଜ ସବୁ ଏମିତିଆ କମ୍ପିଟିସନ ହେଇଥିଲା ଆଉ ବିଭିନ୍ନ ପ୍ରକାର ସବୁ ଆସିଥିଲେ ବା ଉଁ ଗାଁ ର ସବୁ ବାହାହେଇ ଥିବା ଝିଅ ମାନେ ବି ଆସିକି ସବୁ ଭାଗ ନେଇଥିଲେ ସବୁଥିରେ। ମିଶିଥିଲେ ବୋହୁତ ଛୁଆ ମାନେ ଗାଁର ଅ ଡ୍ୟାନ୍ସ କ ଥିଲେ ଗୀତ ନାଚ ସବୁ ଅଭିନୟ ସବୁ ଭାଗ ନେଇଥିଲେ ସମସ୍ତ ମତେ ଭଲ ଖୁସିରେ ମଜା କରିଥିଲେ ବାହାର ଗାଁ ଲୋକ ବି ଆସିକି ଖେଳାଖେଳି କଲେ ଦେଖିଥିଲେ ଏବେ ଆମ ରଜ ଆ ଆପଣଙ୍କ ଆଡେ କେମିତି କଣ?
ଆମର ବି ସେମତି ପିଲାମାନଙ୍କୁ ଛୋଟ ଛୋଟ ପିଲାମାନଙ୍କୁ ନେଇକି ମାନେ କଣ କମ୍ପିଟିସନରେ ଭାଗ ନିଅନ୍ତି ସେମାନେ ତାଙ୍କର ଆମର ହାଣ୍ଡି ଭଡା ଖେଳ ଗୋଟେ ହୁଏ, ଆଉ ଅନ୍ଧ ପୋଟୁଳି ତାପରେ ଆହୁରି ସବୁ ଛୋଟ ଛୋଟ ପିଲାମାନଙ୍କୁ ସବୁ ବୋହୁତ ପ୍ରକାର ଖେଳ ସବୁ ହୁଏ, ଆଉ ଦୋଳି ବି ବୋହୁତ ଲାଗେ। ବାଉଁଶ ଦୋଳି ଗୋଟେ ଲାଗେ ଆଉ ଗୋଟେ ଆମର ପଟଡୋଳି ଏଇଟା ବି ଲାଗେ ଆଉ ସବୁ ପିଲାମାନେ ସମସ୍ତେ ଯେତେ ଝିଅ ବୋହୂ ସମସ୍ତେ ମିଶିକି ଖେଳନ ସବୁ ଆଉ ଖେଳନ୍ତି ।
ଆଜ୍ଞା ଆପଣଙ୍କଡେ ପିଠା ପିଠି କେମିତି କଣ କରା
ଆମର ପିଠା ହୁଏ ମଣ୍ଡା ପିଠା ହୁଏ। ଆଉ ପୋଡ ପିଠା ବି ହୁଏ, ମାନେ ସେଇ ଦିଟା ଆମର ଯାହା ବି ହେଲେ ହବ, କପଳ ବ ମଣ୍ଡା ପିଠା କୋଉମାନୋନ କରନ୍ତି ନଡିଆ ଆଉ ଛେନା ପୁର ଦେଇକି ଆଉ ଆଳୁ ପିଠା ବି ହୁଏ, ଆଳୁ ପିଠା କଣ କହିଲେ ଆଳୁ ଆଳୁରୁୁ ଆଉ ମଟରକୁ ମାନେ କଷା ହୁଏ, ମଟର ଆଳୁଟା ତାପରେ ଆଣ ଯୋଉ ଚୁନା କରା ହୋଇଥାଏ ଚାଉଳ ଚୁନା ସେ ଗୁଣ୍ଡ ଟାକୁ ମାନେ ଗୋଟେ ଆଣ ଜନ୍ତା ହୁଏ, ଜନ୍ତା ହେଇକି ତା ଦେହରେ ଆଳୁ ପୁର ଦିଆ ହେଇକି ପିଠା ବନା ହୁଏ ସିଝିଆ ପିଠା ଟା ବନା ହୁଏ, ହାଣ୍ଡିରେ ତାପରେ କାକେରା ପିଠା ବି ଛଣା ହୁଏ ପୋଡ ପିଠା ବି ହୁଏ ଆଉ ଗୋଟେ ବିରି ପିଠା ବି ହୁଏ ଯୋଉଟା କି ବିରିଟା ଭୁ ବିରିଟା ଯେମିତି ଆମର ଭୁସରଙ୍ଗ ପତ୍ର ଧନିଆ ପତ୍ର କଞ୍ଚାଲଙ୍କା ପିଆଜ ସେଇଟା ସବୁ ପଡିକି ତାପରେ ସେଇ ଯୋଉ ଆଣଟା ଗୋଟେ ବନା ହେଇଥାଏ। ମିଠା ହେବା ପାଇଁ ସେଇ ଆଣରେ ଏ ଏ ବିରିଟା ପଷେ। ବିରି ପୁରଟା ପଷିକି ସେଇଟା ଗୋଟେ ପି ଠା ବନା ହୁଏ।
ଆଉ ଆମ ଆଡେ ବି ସେମିତି ବିଭିନ୍ନ ପ୍ରକାର ସବୁ ପିଠା କରାଯାଏ। ଚକୁଳି ଆଉ ପୋଡ ପିଠା ତ ରଜର ମେନ୍ ପିଠା ସେଟା ବିନା ରଜ ହବନି ରଜ ତା ବିନା ଅଧୁରା ଆଉ ବିଭିନ୍ନ ପ୍ର କାର ପୋଡ ପିଠା ଅଛି ଚାଉଳରେ ଅଛି ବିରିରେ ବି ଅଛି ଆଉ କ୍ଷୀର ପୋଡ ପିଠା ବି ଅଛି। ସବୁ ବିଭିନ୍ନ ପ୍ରକାରର ପୋଡ ପିଠା ହେଇଥାଏ ଘରେ ଆଉ ତା ସାଙ୍ଗରେ ଚକୁଳି ତାପରେ ଇଟିଲି ପିଠା ଏଣ୍ଡୁରିଟା ବି କେବେ କେମିତି ହୁଏ। ରଜରେ ଆଉ ଆମର କାକେରା ପିଠା ବି ସନ୍ଧ୍ୟା ବେଳେ ଛଣା ଯାଏ ସବୁ ଖାଆନ୍ତି ଆ ଚାଉଳ କାକେରା ହୁଏ। ଅଟା କାକେରା ହୁଏ। ସୁଜି କାକେରା ପିଠା ହୁଏ। ଆଉ ମଣ୍ଡା ପିଠା ବି ହୁଏ ସବୁ ହୁଏ। ସମସ୍ତେ ଖାଆନ୍ତି ପସନ୍ଦ କରନ୍ତି। ସକାଳୁ ଖାଆନ୍ତି ପିଠା ନହେଲେ ଅ ସନ୍ଧ୍ୟା ବେଳା ରାତିରେ ବି ଖାଇବାକୁ ପସନ୍ଦ କରନ୍ତି ପିଠା ଜିନିଷ ସବୁ। ଅ ସମସ୍ତେ ଆମ ଆମର ଘରେ ରୋଷେଇ ହେଇଥାଏ। ଯୋଉରା ରସୁଣ ପ ପିଠା ପି ଠା ଆମେ ଆମର ପାଖ ସବୁ ପଡୋଶୀ ଆଉ ଆମର କୁଟୁମ୍ବ ଭାଇ ବନ୍ଧୁ ସମସ୍ତଙ୍କୁ ପିଠା ହେରିକା ବାଣ୍ଟି ଥାଉ ତାଙ୍କର ବି ଆମକୁ ସେମତି ବାଣ୍ଟିଥାନ୍ତି ମିଶିକି ଏମିତି ସବୁ ହେଇଥାଏ। ଆଉ ତାଙ୍କର ବି ଡାକନ୍ତି ଆମକୁ ପିଠା ଖାଇବା ପାଇଁ ଆମେ ଯାଇକି ତାଙ୍କ ଘରେ ଖାଇକି ଆସୁ। ଆଉ ଆମେ ବି ତାଙ୍କୁ ଡାକୁ ସେମାନେ ବି ଆସନ୍ତି। ଆମ ଘରେ ଖାଇକି ଯାଆନ୍ତି ଆଉ ସବୁ ମିଶିକି ଯାଉ ସେଠି ବୁଲାବୁଲି କରୁ ଦୋଳିରେ ଖେଳୁ। ଫଟ ଫୁଟି ଉଠେଇ ଆଉ ସକାଳୁ ଉଠିକି ତ ପ୍ରଥମେ ରଜରେ ଗାଧେଇ ପାଧେଇ ହଳଦୀ ଲଗେଇ ଗା ଧେଇ ମୁଣ୍ଡ ଧୋଇ ତାପରେ ଗାଧେଇକି ନୂଆ ଡ୍ରେସ ପିନ୍ଧି ଅଳତା ଲଗେଇ ମେହେନ୍ଦୀ ତ ସବୁ ଗୋଟେ ଦିନ ଆଗରୁ ଲଗାଯାଏ। ଅଳତା ଫଳତା ସେ କୁ ନେଲପୋଲିସ ପ୍ ଆଗରୁ ତ ମେକଅପ୍ ନଥିଲା ଏବେ ମେକଅପ୍ ଅଛି ସମ- ସେ ମେକଅପ୍ ହେଇକି ଯାଉଛନ୍ତି ମେକଅପ ହଉଛନ୍ତି ଆଉ ପିଠା ଖାଇକି ସବୁ ଦୋଳି ପାଖକୁ ଯାଇ ଦୋଳି ପୂଜା ହେଇଥାଏ ଦୋଳିରେ ବସିକି ତାପରେ ଦୋଳି ଝୁଲୁ। ଦୋଳି ନ ଝୁଲିଲେ ତ ରଜ ସମ୍ପେ ବୋଲି କୁହାଯାଏ। ଆଉ ରଜ ଖରାପ ଭାବେ ସେଥିପାଇଁ ଦୋଳି ଝୁ-ଝୁଲା ଯାଏ ଆଉ ସବୁ ଏମିତି ରଜ ହୁଏ ଆଉ। ଆପଣ ଆଡେ କେମିତି କିଏ ସଜବାଜ ସବୁ ହୁହନ୍ତି?
ହଁ ଆମର ବି ସେଇଆ ସଜବାଜା ଦିନ ଛୋଟ ପିଲାଠୁ ମାନେ ବଡ ବଡ ଛୋଟ ସମସ୍ତେ ସମସ୍ତେ ସେଦିନ ହଳଦୀ ଲଗେଇବେ ସେଟା ଆମର କମ୍ପଲସରୀ ହଳଦୀ ଲଗେଇବେ ଆଉ ସେଇଦିନ ମୁଣ୍ଡ ସଫା କରିବେ ଆଉ ବାକି ଯୋଉ ତିନି ଦିନ ରଜ ସେ ତିନ ଦିନ ଆମର କିଛି କରନ୍ତିନି ମାନେ କୋଉଠି ଗଛ ଫୁଲ ତୋଳା ହବନି। କିଛି କଦଳୀ ପତ୍ର ହୋଉ କି ଯାହାବି ହୋଉ କିଛି ବି ଆମର କଟାକଟି ସେ ସବୁ ହୁଏନି ଆଉ ସେଇଦିନ ଆମର ସବୁ ରାତିରୁ ପରିବା କଟା ହେଇକି ଥାଏ। ତା ପରଦିନ ଯାହା ରୋଷେଇ ହୁଏ କି ସେଟା ମସଲା ବି ବୋଟା ହବନି ସେଇଟା ସବୁ ଆମର ଆଗରୁ ହେଇକି ଥାଏ ଆଉ ଝିଅ ମାନେ ତ କିଛି ବି କାମ କରିବେନି ରଜ ତିନି ଦିନ ସେ କିଛି ବି କରିବେନି ଯାହା କରିବେ ସଜବାଜ ଦିନ ମୁଣ୍ଡ ସଫା କରିକି ହଳଦୀ ଲଗେଇ ମେହେନ୍ଦୀ ଲଗେଇକି- ସେଇଦିନ ହିଁ ସବୁ କାମ ସରିଯିବ ଆଉ ଖାଲି ରଜ ତିନି ଦିନ ଖାଲି ନୂଆ ଡ୍ରେସ୍ ପିନ୍ଧିବେ ଆଉ ବୁଲିବେ ମଜା ମସ୍ତି ଯାହା କରିବେ ଦୋଳି ଖେଳିବେ।
ଆଉ ଆମର ବି ସେମିତି ରଜରେ କୁହାଯାଏ କି ଝିଅ ମାନେ କିଛି କାମ କରନ୍ତିନି ରୋଷେଇ ବାସ କି ଫୁଲ ତୋଳିବା କି ଶିଳରେ ବାଟିବା କି ଖାଲି ପାଦରେ ଚାଲିବା ବି ମନା ଆଉ ଠାକୁର ପୂଜା ବି କରାଯାଏ ନା ରଜରେ ଆଉ ରଜରେ କୃଷକ ଚାଷୀ ମାନଙ୍କର ବି ଯାହାର ଚାଷ କରାଯାଏ ବି ଘରେ ଘରେ ବି ଗାଁ ମାନଙ୍କରେ ସମସ୍ତଙ୍କର ଚାଷ କରାଯାଏ ତ ସେଥିରେ ବି ଚାଷ କରାଯାଏ ନା ସେଇ ତିନି ଦିନି ହଳ ବନ୍ଦ ବୋଲି କୁହାଯାଏ ନା ସେଦିନ ମାଟିରେ ବା ଭୂମି ମାତାଙ୍କୁ କଷ୍ଟ ଦିଆଯାଏନା କି କିଛି ମାଟି ବାଟି ଖୋଳା ଯାଏନା ସେଇ ଟାଇମ୍ ରେ ଆଉ ଆମର ତ ରଜରେ ସବୁ ପାନ ଖିଆ ଖାଇବ ରଜ ପାନ ମିଠା ପାନ ଖାଆ- ତି ଆଉ ଝିଅ ମାନେ ଲୁଡୁ ଫୁଡୁ ସବୁ ଝିଅ ପୁଅ ମିଶିକି ବି ଅଲଗା ଅଲଗା ବି ଖେଳନ୍ତି ଝିଅ ମିଶିକି ବି ଖେଳନ୍ତି ଲୁଡୁ ତାସ ସବୁ ବିଭିନ୍ନ ପ୍ରକାରର ଖେଳ ସବୁ ଖେଳାଯାଏ ରଜର ଅ ସବୁ ଆଉ ସବୁ ଏଥିରେ ତ ରଜରେ ଖାଲି ପାଦରେ ଝିଅ ମାନେ ଚାଲନ୍ତିନି କଦଳୀ ପାଟୁଆର ଚପଲ କରିକି ପିନ୍ଧିକି ଚାଲନ୍ତି ନହେଲେ ବ ଚାଲନ୍ତିନି କି ନହେଲେ ଖାଲି ପାଦରେ ବି ଚାଲିବା ମନା ଆଉ ରଜରେ ପୂଜା ପୂଜି ରୋଷେଇ ସ- ରୋଷେଇ ପୋଷେଇ ତ ସେଗୁଡା ମନା ଥାଏ ସବୁ ହୁଏ ନା ଝିଅ ମାନେ କରନ୍ତିନି ସବୁ ଘରେ ପୁଅ ମାନଙ୍କର କାମ ସେଗୁଡା ରହିଯାଏ ସେ କରନ୍ତି ଆଉ ରଜ ତ ଏସବୁ ସଜବାଜ ସବୁ ହୁଅନ୍ତି ଆମର ଆଗୁଆ ଅ ପୋଡ ପିଠା ବି- ପରେ ବି ହୁଏ ଆଗୁଆ ସଜବାଜ ଯୋଉ ଦିନ ରଜ ପୂର୍ବ ଦିନ ସେଦିନରୁ ବି ପୋଡ ପିଠା କରିକି ରଖାଯାଏ ମେହେନ୍ଦୀ ଫେହେନ୍ଦି ତ ସେଇଦିନ ରାତିରେ ସବୁ ବସିକି ଲଗାଯାଏ ଆଉ ତା ପର ଦିନ ଅଳତାକୁ ନେଲ୍- ପୋଲିସ୍ ହେରିକା ବାକି ଯାହା ଲଗାଲୁ- କରାଯାଏ ଆଉ ସବୁ ରଜରେ ଏମିତି ତ ହୁଏ ଆପଣଙ୍କ ଆଡେ ଆଉ କଣ କିଛି ଅଲଗା ରହେ କି?
ନାଇଁ ଯାହା ତ କହିଲେ ସେଇଆ ଲୁଡୁ ତାସ ଟା ଆମର ଯାହା ହେଲେ ଖେଳ ହୁଏ ପୁଅ ଝିଅ ସମସ୍ତେ ମିଶିକି ତାସ ଖେଳ ଲୁଡୁ ଖେଳ ହବ ଯାହା ବି ହେଲେ ଆଉ ରଜପାନ ହେଇଟା ତ ସମସ୍ତେ ଆମର ଅଛି ଆମ ଯିଏ ବି ବନ୍ଧୁ ମାନେ ଆମ ଘରକୁ- ଆସନ୍ତି ସେମାନେ ସବୁ ରଜପାନ ଆଣିକି ଆସିଥିବେ ଆଉ ଆମେ ବି ସେମାନଙ୍କୁ ଦଉ ରଜପାନ
ଆଜ୍ଞା ଆଉ ମୁଁ- ଆ ଏ ଟିକେ ରଖୁଛି ଆଁ ଆଉ ଟିକେ ପରେ କଲ କରୁଛି ଆଉ ମୋର ଟିକେ କାମ ଅଛି ଆଉ ଟିକେରେ କରୁଛି ଆଁ
ଆଜ୍ଞା
ହୁଁ
ହଁ